ହଁ ସାଙ୍ଗ କଣ କରୁଛନ୍ତି,
ଏଇ ବସିଥିଲି ଟିକେ ଚା ପିଉଥିଲି ଆଉ ତମେ
ହଁ ମୁଁ ବି ସେ ବସିଛି ଆଉ ବର୍ଷା ତ ଉଠେଇଥିଲା ସେଥିପାଇଁ ବସିଛି ଆଉ ଘରେ ଆଉ
ହଁ ଭଲ ଆଉ ତମେ ସେଠି ବର୍ଷା ହଉଛି ଆମର ବର୍ଷା ଫର୍ଷା କିଛି ନାହିଁ ଯୋଉ ଗରମକୁୁ ସେଇ ଗରମ
ହଁ ରଜ ତ ଏବେ ସରିଲା ଆଉ ବର୍ଷା ଦିନ ଟିକେ ଟିକେ ମାଡି ଆସିଲାଣି ଆଉ ହବ ଆଉ ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛି, ସାଙ୍ଗେ
ହଁ ହଁ ଆଉ ତମର
ହଁ ଆମ ଘରେ ବି ଭଲ ଅଛନ୍ତି ସମସ୍ତେ
ହଁ ହୋ
ଆଉ ସାଙ୍ଗ ରଥଯାତ୍ରା ତ ଆସୁଛି, ଆଉ କେମିତି କଣ ଆୟୋଜନ କରୁଛନ୍ତି। କୋଉଠି ବୁଲାବୁଲି କରିବା ପାଇଁ କି ନିଜ ଗାଁ ପାଖ ରଥଯାତ୍ରା କେମିତି କଣ ବୁଲାବୁଲି କରିବେ କୋ
ମୁଁ କେବେ ତ ପୁରୀ ରଥଯାତ୍ରା କେବେ ଯାଇନି। ଡର ମାଡେ କାହିଁକି ନା ଏତେ ଗହଳିରେ ଯିବା ପାଇଁ ଭୟ ଲାଗେ ମୁଁ କେବେ ରଥଯାତ୍ରା ଯାଇନି କି କି ଆମର ବାହୁଡା ଯାତ୍ରା କି ତା ମଝିରେ ବି କେବେ ବି ଯାଇନି। ଅଲଗା ସମୟରେ ଯାଇଛି କେବେ ରଥଯାତ୍ରା ଯାଇନି ଯିବାର ଭାରି ଇଚ୍ଛା କିନ୍ତୁ ଡର ମାଡେ। ଯୋଉ ଗହଳିରେ କେମିତି କଣ ଯିବି ହଁ। ଏତେ ଲୋକ ଦେଖୁଛନ୍ତି ଏ ପ୍ରତିବର୍ଷ ହଁ ହଁ ହଁ ଲକ୍ଷ ଲକ୍ଷ ପ୍ରତିିବର୍ଷ ଦେଖନ୍ତି ଯାହା ହେଲେ ବି ଦି ଚାରି ଜଣ କିଏ ବା କାହା କିଏ ମେଡିକାଲ ଆଡମିଟ୍ଲା କିଏ ପଡିଗଲା କିଏ ମରିଗଲା ଏମ୍ ଏମିତିଆ ସବୁ ହୁଏ ସେଇ ସେଇଥିପାଇଁ ମୁଁ କହେ ପ୍ରଭୁ ମୁଁ ଆପଣଙ୍କୁ ଟିଭିରେ ପଛେ ଦେଖିବି ଏଇ ପାଖ ରଥଯାତ୍ରା ଗାଁ ର ରଥଯାତ୍ରା ପଛେ ଦେଖିବି ହା ଆଉ ଠାକୁର ତ ଏକ ଗୋଟେ। ସିଏ ଯୋଉଠି ପାଇବେ ସେଇଠି ଠାକୁର। ଆଉ ହଁ ସେଇଟା ଗୋଟେ ସୌଭାଗ୍ୟ ଅଲଗା ଭାଗ୍ୟରେ ଥିଲେ ସେଇ ରଥଯାତ୍ରା ଦେଖିବାର ଗୋଟେ ସୌଭାଗ୍ୟ ଅଲଗା। କିନ୍ତୁ ଭୟ ଅଛି ତାପରେ ଠ ଆଉ ଗୋଟେ କୁହନ୍ତି ନା ଯେତେବେଳେ ଯାଇ କାଳିଆ ନ ଡାକିଛି ତୁମେ ଯାଇ ଯାଇପାରିବନି ତ ଯେତେବେ ଯାଏ ସିଏ ତା ଡୋରି ନ ଲାଗିଛି ଆଉ ପୁରୀ ରଥଯାତ୍ରା ଯ ଆମର ଏଇଠି ଗୋଟେ ରଥ ଗୋଟେ ବଡ ରଥ ହୁଏ। ଆଉ। ଏଇଥର କଣ ହେଇଛି ପ୍ରତିବର୍ଷ ବଦଳେନି ଏଇଥର ଆମର ଗୋଟେ ନୂଆ ରଥ ବନା ହେଇଛି। ଆଉ ବଡ ରଥ ଆଗରୁ ଟିକେ ଛୋଟ ରଥ ଥିଲା ତ। ଏବେ ଟିକେ ବଡ ରଥ ହେଇ ଯେ ଏଇଠି ଆମର ସବୁ ଭଲ ପୁରା ସବୁ ପୂଜା ପାତି ହୁଏ। ସକାଳୁ ନେଇ ଏଠି ଗୋଟେ ଆମର ଛୋଟ ଛୋଟ ଗୋଟେ ଗୋଟେ କଲୋନୀ କୁ ନେଇକି ଆମେ ଗୋଟେ ଗୋଟେ କମିଟି ହେଇଛି। ଆମର ସବୁ ରଥଯାତ୍ରାରେ ସେଇ ଦିନ କିଏ ଦହି ପାଣି ଦିଏ ଗରମ ତ ରଥଯାତ୍ରା ବେଳେ ନର୍ମାଲି ଥାଏ ନା ସେଇ ସେଇଥିପାଇଁ କିଏ ଦହି ପାଣି ଦିଏ। କିଏ ଗ୍ଲୁକୋଜ ପାଣି ଦିଏ ଏମିତି ସବୁ ଆମର ଏଇଥର ଆମ କଲୋନୀର ପ୍ଲାନ୍ କରିଛୁ ରଥଯାତ୍ରା ବାହୁଡା ଯାତ୍ରରେ ଆମେ ଦହି ପାଣି ଦେବୁ। ପ୍ରତି ପରିବାରରୁ ଆମେ ପଇସା ମଗେଇଚୁ ଆଉ ସେଇଠି ଏମିତି କରିବା ଆଉ ସେଇଠି ତ ବହୁତ ଖେଳନା ଫେଳନା ଦୁନିଆ ଜିନିଷ ଆସେ ଖାଇବା ପିଇବା ସେଇଠି ବୁଲାବୁଲି କରିକି ମଜା ମସ୍ତି କହିଲୁ ଆଉ ସେମିତି ଆଉ ଆଉ ତୁମ ଆଡେ କେମିତି କଣ?
ଆମ ଆଡେ ବି ବହୁତ ଭଲ ଭାବରେ ରଥଯାତ୍ରା ଆମ ଅ ଘରରୁ କିଛି ବାଟ ଦୂରରେ ଦୁଇ ଜାଗାରେ ହୁଏ ରଥଯାତ୍ରା। ସେଠି ବଡ ବଡ ରଥ ତିନି ଜଣଙ୍କ ରଥ ଆମ ମା ସୁଭଦ୍ରା ଜଗନ୍ନାଥ ବଳଭଦ୍ର ତିନି ଜଣଙ୍କର ରଥ ହୁଏ।ବଡ ଭ ବଡ ଆକାରରେ ଆଉ ମେଳା ମଧ୍ୟ ପଡେ। ଆଉ ଦି ଜାଗାରେ ତ ଯୋଉଠ ବି ଯାଇକି ଆମେ ଦେଖିକି ରଥ ଟା ଆଣିପାରୁ ଆଉ ବହୁତ ସଂଖ୍ୟାରେ ଲୋକ ବି ହୁଅନ୍ତି। ଆଉ ଆଉ ବା ି ରହିଲା ଆମ ନିଜ ଗାଁ ସାହି ବି ଛୋଟ ଛୋଟ ଛୁଆ ମାନେ ପଇସା ଆଦାୟ କରିକି ଛୋଟ ରଥ ଟାଣି କରିକି ବି ରାସ୍ତାରେ ଟାଣନ୍ତି ରଥ ଉ ସେଗୁଡା ବି ବହୁତ ମଜା ଲାଗେ ଦେଖିବା ପାଇଁ ଆଉ ଆଉ ବେଶ ଶୀତ ଛୋଟ ଯେ ଯେତେବେଳେ ଆମେ ଥିଲୁ ଆମେ ବି ନିଜେ ଛୋଟ ଥିଲା ବଳେ ପଇସା ଆଦାୟ କରିକି ଛୋଟ ରଥ ଟାଣିକି ଗାଁ ରାସ୍ତାରେ ବୁଲୁଥାଉ ଧରିକି ଜଗନ୍ନାଥଙ୍କୁ ଆଉ ଏବେ ତ ବଡ ହେଇଗଲା ୁଣେଇ ପାଖ ଆଖକୁ ଯାଉ ଆଉ ପୁରୀ ବି ଯାଇଛୁ ଆମେ ମୁଁ ବହୁତ ଥର ଯାଇଛି ପୁରୀରେ ବି ଜଗନ୍ନାଥଙ୍କୁ ଦର୍ଶନ କରିକି ରଥ ବି ଟାଣିଛି ବାଉଡାରେରେ ଯାଇଛି ରଥଯାତ୍ରାରେ ବି ଯାଇଛି ଆଉ
ଆଛା କେମିତି କଣ କାଇଁ ଯୋଉ ଯାଇଥିଲେ କେମିତି କଣ ଦର୍ଶନ କଲେ କେମିତି ଆଉ ଭିଡ ଗହଳି
ଗହଳି ତ ବହୁତ ଭୟଙ୍କର ଥିଲା ନିଶ ବିଶ୍ଵାସ ନବା ପାଇଁ ବି ଅ ସମସ୍ତ ମାନେ ଏତେ ଯାକ ଭିଡ ଥିଲା ଯେ ବହୁତ କଷ୍ଟରେ ଯାଇକି ଜଗନ୍ନାଥଙ୍କ ରଥକୁ ଛୁଇଁକି ଯଉ ଜଗନ୍ନାଥଙ୍କ ଦଉଡିକୁ ଟାଣିଲା ବେଳକୁ ବହୁତ ପରିଶ୍ରମ ବହୁତ ମାତ୍ରାରେ ଲୋକ ଥାଆନ୍ତି ଆମର ସୁରକ୍ଷା କର୍ମୀ ଯୋଉ ଓଡିଶା ସରକାର ତରଫରୁ ଅଛନ୍ତି ତ େ ଗରମ ଗୁଳ ଗୁଳି ହଉ ଥାଏ ଯେ ସମସ୍ତେ କାହାକୁ ବି ପାଣି ସିଞ୍ଚନ କରାହଉଥାଏ ସବୁ ଆମ୍ବୁଲାନ୍ସ ଲାଗିଥାଏ ଆଉ କିଏ ଯୋଉଠି କିଛି ଅଛି ତ ଗୁଡିକ ଲି କଣ ହେଲେ ସାଙ୍ଗ ସାଙ୍ଗେ ସାଙ୍ଗେ ତାଙ୍କୁ ସୁରକ୍ଷା କର୍ମୀ ମେଡିକାଲ କୁ ନେଇଯାଉଥିଲେ ଆଉ ଏଇଭଳି ପରିସ୍ଥିତିରେ କିଛି ଲୋକ ଡରିକି ଯାଆନ୍ତିନି ଆଉ କିଛି ଲୋକ ଯାଆନ୍ତି ଆଉ
ହଁ ଆଚ୍ଛା ନାଇଁ ଆର ବର୍ଷ ପୂର୍ବ ଘ ଫରଅପ କଣ ହେଇଥିଲା ଆମର ସେଇ ପା ପାଖ ଘରୁ କୋଲୋନୀର ଆମ ଓଡିଶା ଆଡିଶା ଘରୁ ଦିଟା ପରିବାର ଯାଇଥିଲେ ସେମାନେ କଣ କହୁଥିଲେ ଆର ବର୍ଷ କଣ ସେ ଯୋଉ ଆଦାନୀ କମ୍ପାନୀ ତରଫରୁ ଗୋଟେ କଣ ଇସ୍କନ ତରଫରୁ ଗୋଟେ ବଢିଆ ଖାଇବା ପିଇବା ଯଉ ହ ଆଉ ବହୁତ କମ୍ପାନୀ କଣ ସେଠି ଖାଇବା ପିଇବା ପୁରା ମହା ମାନେ ମାଗଣାରେ ଦିଅନ୍ତି। ଵି ଆଉ ସେଠି ଖାଇବା ପିଇବା କଣ ଭଲ ହେଇଥିଲା ଦୁନିଆ କମ୍ପାନୀ ଆସିକି କିଏ ପାଣି କିଏ ଦହିପାଣି କିଏ ସରବତ କିଏ ଖାଇବା ପିଇବା କିନ୍ତୁ କୁହନ୍ତି କଣ ଲୋକଙ୍କର କଣ କେମିତି ଟିକେ ଠାକୁରକୁ ଦେଖିବେ ସେଇ ପାଖରେ ଯାହା ମିଳିଲା ସେଆ ଖାଇବେ। ଆଉ କହୁଥିଲେ ସେଇ ଭିତରୁ ଆମର ଯିଏ ପଡିଶା ଘର ଥିଲେ ତାଙ୍କ ଗୋଟେ ବୁଢୀ ମା ଦେଖୁନାହାନ୍ତି ଏତେ ଇଏ ବୟସରେ ସିଏ ଯାଇଥିଲା ରଥଯାତ୍ରା ସିଏ କଣ ମାନେ ଏତେ ଗରମ କୁ ଅଣନିଶ୍ଵାସୀ ହେଇଯାଆନ୍ତି ନା
ହଁ ବା ବୋତ ସେଇ କଥା ମୁଁ କହୁଥିଲି ବା
ହଁ ସିଏ ପୁରା ଇଏ ହେଇକି ପଡି ଯାଇଥିଲେ ମୂର୍ଚଛା ହେଇ ତାଙ୍କୁ ନେଇକି ହସ୍ପିଟା ହଟାଲ ନେଇଥିଲେ ଦି ଜଣ ଦେଖିଲେ ଦି ଜଣ ଆଉ ଜଣେ ପରିବାର ସହିତଏ ଯାଇଥିବ ଜଣେ ଯଦି କିଏ ମେଡିକାଲ ହସ୍ପିଟାଲ ଗଲା ତାହେଲେ ଆଉ ସିଏ କି ଠାକୁର ଦର୍ଶନ କରିବା ପ୍ରଥମେ ପରିବାରର ଲୋକ କଥା ବୁଝିବେ ନା ଏମିତି ହେଇକି ପରେ ଠା କୁକୁରଙ୍କ ସେଇଠି ଯାଉ କେମିତି ବଞ୍ଚିକି ଫେରିଛନ୍ତି ମୁଁ ସେୟ ତାଙ୍କୁ କହୁଥିଲି ମୁଁ କହିଲି କାହିଁ ବୁଢୀ ଲୋକ ଟାଙ୍କୁ ନେଇକି ଯାଉଛନ୍ତି ନା ସିଏ ଦିଦି କଲେ ଯିବେ ବୋଲି କିନ୍ତୁ ମୁଁ ତ ଭାବେ ବୟସ୍କ ଲୋକ ନ ଯିବା ବୟସ୍କ ଲୋକ ଛୋଟ ଛୁଆ ଏମାନଙ୍କୁ ଯେତେ ଏଇ ସବୁ ଦୂରେଇ ରଖିବା ଭଲ। କାହିଁକି ନା ଏତେ ଗହଳି ପଡରେ କେତେବେଳେ କାହା ଜୀବନ ପ୍ରତି କଣ ହବ ତାପରେ ଛୋଟ ଛୁଆ ବୁଢା ବୁଢୀ ଲୋକ ଅଧିକା ସମୟ ଠିଆ ବା ଏଇ ଯୋଉ ଗହଳି ଅଣନିଶ୍ଵାସ ରେ କିଛି କିଛି ବି ହେଇପାରେ
ହଁ ଭକ୍ତି ଆଉ କାହାକୁ କାହା ମନରେ ସେ ଆମେ ଆଉ କହିପାରିବାନି ବାକି କିନ୍ତୁ ଯୋଉମାନେ ବୃଦ୍ଧ ଲୋକ ରହୁଛନ୍ତି କି ଛୋଟ ଛୁଆ ରହୁଛନ୍ତି ସିଏ କହିବାକୁ ଗଲେ ଛୋଟ ରଥ ହଉ କି ଯୋଉଠି ଗାଁ ପାଖରେ ଯୋଉଠି ହଉଛି ସେଠି ଯାଇକି ଦର୍ଶନ କରିକି ଆସିଲେ ବି କିଛି ଅସୁ ସୁବିଧା ନାହିଁ ଆଉ ବାକି ରହିଲା ଯୋଉମାନେ ଟିକେ ଭଲ ପିଲା ଆଳିଆ ବୟସକର ଅଛନ୍ତି ତାଙ୍କେ ଗଲେ ଚଳିଯିବ ତାଙ୍କେ ଭିଡ ବାଡ ଲୋକ ଜାକମାକରେ ବି ଯାଇକି ଜଗନ୍ନାଥଙ୍କୁ ଦର୍ଶ ଦର୍ଶନ କରିକି ଆସିପାରିବେ ଆଉ ବୃଦ୍ଧ ବ୍ୟକ୍ତି ମାନେ ଆଉ କଣ ଆସିବେ। ପାରିବ କି ସେଇଭଳିଆ କରିକି ତ ତାଙ୍କୁ ଏ ସେଇ ଗାଁ ପାଖରେ ଯୋଉଠି ହଉଛି ସେଇଠି ସେଠିକି ଯିବା ଟା ଠିକ ଉଚିତ ହବ। ଆଉ ଆମର ବି ଭଲ ଭାବରେ ଇ ରଥଯାତ୍ରା କେମିତି ହଉଛି ଆଉ ଆଉ ପ୍ରଭୁତ ବର୍ଷକ ପରେ ଭକ୍ତ ମାନଙ୍କୁ ଦେଖା ଦର୍ଶନ ଦେବା ପାଇଁ ବାହାରକୁ ଆସୁଛନ୍ତି ଆଉ ସେଠିକି ନହେଲେ ଏଠିକି ଯୋଉଠି ହେଲେ ଯାଇକି ଦେଖିବା କଥା
ଯାଇକି ହଁ ଠିକ କହିଲେ ଆମର ଗୋଟେ କଣ ହେଇଛି ଏଇଥର ମୋ ବାପା ସବୁ ମୋ ବାପା ଜଣେ ଶିକ୍ଷକ ଥିଲେ ସେ ରିଟାୟାର୍ଡ କରି ଯାଇଛନ୍ତି ଅବସର ପ୍ର୍ରାପ୍ତ ଶିକ୍ଷକ ତ ତାଙ୍କର ଗୋଟେ ଅବସର ପ୍ରାପ୍ତ ଶିକ୍ଷା ଶିକ୍ଷକଙ୍କର ଗୋଟେ କମିଟି ଅଛି ସେମାନେ ସେମିତି ଦୁନିଆ ଖାଇବା ପିଇବା ବ୍ୟବସ୍ଥା ସେମାନେ ସେଇ ଶିକ୍ଷକ ଗଣ ସେମାନେ ପଇସା ପଇସା ମଗେଇ ଆମର ଏଇଠି ଗାଁ ରେ ସମସ୍ତଙ୍କ ପାଇଁ ଖାଇବା ପିଇବା ବଢିଆ ଆୟୋଜନ ସେ ସବୁ ବର୍ଷ କରନ୍ତି ଆଉ ମୋ ବାପା ଅଲଗା କରିକି ସେ ନିଜେ କେବଳ ଗୋେ ଗୋଟିଏ ଦିଟା ଆଇଟମ ପାଇଁ ପୁରା ପଇସା ଦିଅନ୍ତି ତାଙ୍କର ଗୋଟେ ଖୁସି ସେ କହନ୍ତି ମୁଁ ପୁର ଦେ ହଁ କିିଏ କୁହନ୍ତି ମୋ ବାପା ବାପା କୁହନ୍ତି ଠାକୁର ଦେଖିବା ଯେତେ ଇଏ ଭକ୍ତକୁ ପରିପୂର୍ଣ୍ଣ ଟା କରିବା ତା ଠୁ ଅଧିକ ପୁଣ୍ୟର କାମ ତ ତାଙ୍କୁ ଗୋଟେ ଖୁସି ସେଇ ସବୁ ଦିଆ ନିଆ କରିକି ଏଇ ସବୁ ଇଏ କରିକି ଗୋଟେ କରନ୍ତି ଆଉ ଆଉ ତୁମର ସେପଟ ଏମତି କିଛି ଲୋକ ଏମିତିଆ ଗାଁ ଯାତ୍ରାରେ କିଛି ଦିଆ ନିଆ ଖାଇବା ପିଇବା କଣ ବ୍ୟବସ୍ଥା ହୁଏ
ହଁ ଆମର ସେପଟରେ ଏପଟରେ ଏମିତି ହୁଏ ଆଉ ବହୁତ ମାତ୍ରାରେ ହୁଏ ଯେତିକି ସବୁ ଲୋକ ଯାଇଥାନ୍ତି ଦେଖିବା ପାଇଁ ଅ ତାଙ୍କ ପାଇଁ ବି ଖାଦ୍ୟ ପେୟର ବ୍ୟବସ୍ଥା ହେଇଥାଏ ଆଉ ଛୋଟ ଛୋଟ ଜାଗାରେ ହୁଁ ସବୁ ଲୋକମାନେ ଆମର କମିଟି ବଜାର କମିଟି ତରଫରୁ ଖାଇବା ପିଇବାର ବ୍ୟବସ୍ଥା ହେଇଥାଏ ଆଉ ଆଉ ରହିଲା ଆପଣ ଯୋଉଁ ମେନ୍ ହେଲା ପୁରୀରେ ଯୋଉଁ ସେଠି ଯୋଉ କହିଲେ କମ୍ପାନୀ ମାନେ ଲୋକମାନେ ଆସିକି ଯୋଉ ଖାଇବା ପିଇବା ଦଉଛନ୍ତି ସେଇଟା ମୁଁ ବି ନିଜେ ବି ଖାଇଛି। ଆ ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ଛକ କରେ ଭକ୍ତ ମାନ ଯୋଉ ଆମର ପୁରୀ କିି ଯିବା ପାଇଁ ହେଲେ କିଛି ବହୁତ ବାଟରୁ ଗାଡି ଫାଡି ବନ୍ଦ କରିଦେବେ ସେଠୁ ଚାଲିକି ଯିବା ପାଇଁ ପଡେ। ଲୋକମାନଙ୍କୁ ହେଲା ଆଉ ତ ଚାଲିକି ଯାଉଛ ଚାଲିବାକୁ ତଥାପି ଦଶ ଦଶ କିଲୋମିଟର ପୂର୍ବରୁ ଚାଲିବା ପାଇଁ ପଡିବ
ବାପାରେ
ହଁ ଆଉ ସେଠୁ ସେଥିପାଇଁ ଲୋକ ଲୋକମାନେ ସମସ୍ତେ ଆଉ ଗରମ ବି ହଉଥାଏ ଆପଣ ଯେମିତି କହିଲେ ରଥଯାତ୍ରା ପରେ ବି ପୂର୍ବରୁ ଗରମ ବହୁତ ଜୋରରେ ହୁଏ ଗୁଳୁଗୁଳି ଲାଗେ ତ ଦହି ପାଣି ସରବତ ଆଉ କୋଲଡ୍ରେକ୍ସ ଏମିତି କିଛି ଭକ୍ତ ମାନଙ୍କୁ ଦିଆଯାଏ। ରାସ୍ତା କଡରେ ସବୁ ରହିଥାନ୍ତି ସବୁ ଭାଇ ମାନେ ସମସ୍ତେ ଦିଅନ୍ତି ଖାଇବା ପିଇବାକୁ ବି ଦିଅନ୍ତି ଯେମିତି କୌଣସି ଭକ୍ତ ଆଉ ହଁ ଅସୁବିଧାରେ ନ ରହୁ ଆଉ।
ହ ଠିକ କଥା ଏଇଥର ଦେଖିବା ଏ ଥର ଦେଖିବା କଣ ହଉଛି କଣ ରଥଯାତ୍ର ରେ କଣ ସବୁ ମୁଁ କାଲି ହିଁ ନ୍ୟୁଜରେ ଦେଖୁଥିଲି ଟିଭିରେ କଣ ୟୁଟ୍ୟୁବ ରେ ସବୁ କଣ ଅଲଗା ନିୟମ ଭି ଆଇ ପି ଇଏ କଣ ହେଇଛି ବୋଲି ତାକୁ ନେଇକି ଦୁନିଆ ଚର୍ଚ୍ଚା ଚାଲିଛି ଯେ କାହିଁକି ସେମିତିଆ ଭେଦଭାବ କରୁଛନ୍ତି ଗୁଡାଏ ଜିନିଷ ଏବେ ଚାଲିଛି ଦେଖିବା ଏଇଥର କଥା କେମତି କଣ ହଉଛି ହଉ ଭାଇ ସାଙ୍ଗ ମୁଁ ପରେ କଥା ହଉଛି ମୋର ଗୋଟେ କଲ୍ ଟେ ଆସିଛି ତ ହେଲା ହଉ ରଖୁଛି ତାହେଲେ ଆଉ।